ହ୍ୟାଲୋ।
ହଁ ଦିଦି କଣ କରୁଛ?
ମୁଁ ଏଠେ ବସିଛିଆଉ।
ହୁଁ ହୁଁ ଦେହ ସବୁ ଠିକ ଅଛି?
ହଁ ସବୁ ଠିକଠାକ ଆଉ ତମର ସବୁ ଭଲ?
ଭଲ।
ଓ ଆମେ କଣ ଶୁଣିଥିଲୁ ଜଣେ ଯିବ ବୋଲି ସିକିମ ବୋଲି।
ହୁଁ ଯିବାର ଥିଲା ଯେ ଦେଖିଆ ଟି ଟିକେଟ ହଉନି ଟ୍ରେନ ଟିକେଟ ସବୁ ଫୁଲ ଅଛି ଆଉ ଫ୍ଲାଇଟ୍ ରେ ଏଇନୁ ଗଲା ବେଳକୁ ସାଙ୍ଗେ ସା ସାଙ୍ଗେ ଅଧିକ ରେଟ ପଡିବ ହେଇଥି ଯୋଗୁ ଟିକେ ହଉ ନହେଲେ ଅଦି କରିବୁ ଦେଖିଆ ଆଉ ଆଜି ଟ୍ରାଏ କରୁଛୁ ତଥାପି ଉଁ ଇଏରେ ଅଛି ୱେଟ ୱେଟିଙ୍ଗ ରେ କରିଛନ୍ତି ଏ ତିନିଟା ଟିକେଟ ଜେ।
ହଉ କାହାର କାହାର।
ଆମ ତିନି ଜଣ ଜାଙ୍କର କରିଚନ୍ତି। ସେ ହୁଁ ଭାଇଙ୍କ
ଶନା-
ଭାଇ ହରିକା ଯିବା ପାଇଁ ଯେ କରିନାହାନ୍ତି ଦେଖିକି କରିବେ ଆଉ।
ଆରେ ହୁଁ।
ସେ ଭାଇ ଭାଉଜ ଯିବେ।
ଓହୋ।
ଏମିତି ସବୁ ଆଉ। ଦେଖିବା କଣ ହଉଛି ଆଉ। ଚାଲିଛି ତ ୱଟିଂ ଟା ଦେଖେଇଚି ବୋଲି ଆଉ ସେ କିଛି କରିନାହାନ୍ତି ଦେଖିବା। ସେ କହୁଥିଲେ ଭାଇଙ୍କି ପଚାରିବେ ଦେଢଶୁର ଙ୍କୁ। ପଚାରିବେ କଣ ପାଇଁ ହଉନି ବୋଲି?
ଆଉ କଣ ତମ ଭାଇ ତମ ଭାଇ ତମ ଭାଇ ଯିବାର ଅଛି କି?
ନାଇଁ ନାଇଁ। ଆଉ କେହି ନୁହେଁ ଖାଲି ଯଦି ଯିବ ଆମେ ଦି ଫାମିଲି।
ଦେଖିବା କଣ ହେଉଚି ଆଉ।
ହଁ ହଉ ଭଲ ବୁଲି ଦେଖି ଆସ ମୁଁ ଶୁଣୁଥିଲି ତ ଦେଖିଆ। ଆଚ୍ଛା ଆଚ୍ଛା।
ଇଏ ଯୋଉ ମାମୁଁ ଘର ଗାଁ ରେ ପଡୁଛି ଏପାଳି ରଜ ମହୋତ୍ସବ କରୁଛନ୍ତି।
ହଁ।
ଯୋଉ।
ହାଲୋ।
ସେ ତାଙ୍କର କଣ ତିନି ରୁ ଗାଁରୁ ସବୁ ଝିଅ ମାନେ ଆସି କି ଖିଆପିଆ କରିକି ରଜ ଦୋଳି ଖେଳିବେ ଆଉ।
ହଁ ହ।
ଯିବାର ହେଇଥିଲେ ଯାଇଥାନ୍ତେ ଟିକେ ଆଉ।
ହଁ ହ ଭଲ ନା। ମୋ ପାଇଁ କି କଣ? କଣ ପାଠ ପଢା କହିବି। ପଢିଲେ ସିନା ପାଠ ଜଣେ କହିବ ପଢୁଚି ବୋଲି ହୋଉ ପଢୁ। ହେଇ ପ୍ରୋଜେକ୍ଟେ୍ ୱାର୍କ କଣ କାମ ବାକି ଥିଲା ଯେ ଟିକେ ଟିକେ କରୁଚି। ଆଉ ନ ନା ଏଟେ୍ ହେ ବୁଲାଚଲା ଖେଳରେ ପୁରା ଟାଇମ୍ ଯାଉଚି। ଏଇଠି।
ଉଁ ହୁଁ। ଥିଲା ଆଉ କଣ ଖାଇଥିଲ?
ହାଲୋ ଆମ୍ୱ ଭାତ। ସେମିତି ଚକଟା ଚକଟି ଡାଲମା ଥିଲା। ଆମେ ବି ସେମ ଚଇଥା ଦେଇଥିଲୁ।
ଆମର ତ ଆଜି ଲେଟ୍ ହେଲା ସେ ଯୋ ଇଏ ଆଜି ଲେଟେ ରେ ଆଇଲେ ବୋଲି। ଏଇନା ଆମ କାମ ସାରିକି ଆସୁଚୁ।
ଆଉ ପୁଅ?
ପୁଅ ସ୍ ସେ ତା ବାପ ପୁଅ ଦି ଜଣ ଯାକ ମାଡ ଖାଇକି ସେ ବଡ ପୁଅ ରାଗିକି ଶୋଇଛି ମା ପାଖରେ। ଆଉ ସାନ୍
ତାନ୍ ଯାଇନାହାନ୍ତି କି?
ଯାଇକି ଯୋଉ ଖାଇ ଆସିଥିଲେ ମାଡ ଗୋଳ ହେଇଚନ୍ତି ତାଙ୍କର।
ହଁ ହଁ।
ରାଗିକି ଶୋଇଚି ମାପାଖରେ ସାନ ପୁଅ ଆଜି ତାବଡ଼ ମାମ ପାଖେ ଶଇଛି।
ହଁ ତାହଲେ ବର୍ତ୍ତମାନେ ତମେ ଫ୍ରି ଅଛ ଆଉ।
ଆ ତାଆଲେ ତମେ ଫ୍ରି ଅଛ ଆଉ।
ଶବୁନି।
ମୁକହିଲି ବର୍ତ୍ତମାନ ଫ୍ରି ଅଛ?
ହଁ ଏଇନୁ ଟିକେ ଶୋଇବୁ ଶୋଇକି ଉଠିଲେ ପୁଣି ଠା ସନ୍ଧ୍ୟା ଏମିତି ହବ ଆଉ।
ହଁ ଆ। ହଁ ସେଇାରା ନୁହ ଆଉ କଣ ଘର କାମ ଛଡା ଆଉ କଣ କାମ।
ଆଉ କଣ ପ୍ରୋଗ୍ରାମ ତମର
ନା ନା ଆଉବି ସେମିତି ପ୍ରୋଗ୍ରାମ ନାହିଁ ରଜରେ ଆମେ ଏଇଠିହିଁ ରହିବୁ। ଆଉ ଘରକୁ କହୁଥିଲେଯେ ଯିବା ପାଇଁଯେ ଆଉ ଯିବାଯୁବି ନାହିଁ କାରଣ ପାଠ ପଢାଅରା ବହୁତ୍ ପଛୁଆ ହେଇଯାଇଚିନା ପୁଅର ତାକୁ ର ଦେଖିକି ପଢେଇବି ଆଉ ନହେଲେ ଲାଇ ଗଲେ ଡିଷ୍ ଚାବୋ ବୁଲାବୁଲି ହେଲେ ଡିଷ୍ଟବ ଭାବିଥିଲେ କାଲି ଭୁବନେଶ୍ଵର ଯିବା ପାଇଁ
ଭଲ ହଉଚି ଯୋଉ ଇଏ ରଜ ମହୋତ୍ସବ ପାଇଁ ଦୋଳି ଭୁବନେଶ୍୍ୱର ଯୋଉ ମଲ୍ ଆଗରେ
ଆଭାବୁଥିଲୁ ଭୁବନେଶ୍ଵର ଯିବୁ ବୋଲି ସେଟା ଆଣିଲିତ ହେଲେ ସେଆମ ଆଣ୍ଟି ହଁ ହଁ କି ନାହିଁ କରୁଛନ୍ତି ଦେଖିବା ଫୋନ୍ କରିବାକୁ ପଡ଼ିବ ତାଙ୍କୁ।
ଏଇ ରଜକୁୁ?
ହଁ ସେଇଟା ଆମର ମାଚରେ ହେଇଯାଉଚିତ ସେଇଥିପାଇଁ ଯିବୁ ଆଉ।
ଉୁଁ ହୁଁ ଗଲେ ହେଇ ମଲରେ ଟିକେ ରଜ ମହୋତ୍ସବ କରିଦବ ହେଇ ଥିବସ୍ୟ ହେଇଯା ଯୋଉଠୁ ମୁଆଜି ଯିବନ
କୋଡିଷ୍ଟା ମାନେସେ ଟାଇମ୍ ହବନି।
ଯୋଉଠିକି ଯିବ ହେଇଠିବି ଦୋଳି ହୁଏ ଯୋଉଠିକିି ଯିବ ହେଟିବି ଦୋଳି ହୁଏ ସାମ୍ନା ସାମ୍ନି ଦୋଳି ହୁଏ।
ଓହୋ ମୁଁତ କାଇଁ କେବେ ଦେଖିନି।
ଆମେ ମୁଁ ଥରେ ଦି ଥର ଖେଳିଚିନା ଦି ଥର ଖଣ୍ଡେ। ହେତ ବଳକୁ ଗଲେ ରଜ ପରେ ପରେ ହେଇଥାଏ ହେଟି ଦୋଳି। ତାସମ୍ନା ଯଉ ଟିକେ ଜାଗା ଫ୍ରଣ୍ଟା ସେଇଟା ଗୋଟେ ଦୋଳି ଏଗ୍ଜାଟେ ଫୁଲ ଫୁଲିସ୍ ସଜେଇକି ସମସ୍ତେ ଫଟୋ ଫଟୋ ଉଠେଇକି ଆସନ୍ତି ଆଉ କଣ।
ଆଚ୍ଛା ମୁଁତ କହୁଥିଲି କହୁଥିଲି ଏଦେଖିଆ କଣ ହଉଚି ଆଉ ଯୋଦି କାଲିି ଯାଇହବ ତାହେଲେ ଯାଇକି ଆସିବୁ ଭାରି ଆମର
ଫାଷ୍ଟ ରଜ ଦିନ ଯାଅ।
ହଁ ହଁ ଲାଷ୍ଟ ରଜଦିନ? ଲାଷ୍ଟ ରଜ ହେଲା ଆଳୁକୁତ ହବନି ଦେଖି ଦେଖିଆ ଏଇନୁ ତ ଛୁଟି ଅଛି ଛୁଟି ଅଛି ଯେହେତୁ ଯାଇକି ବୁଲି ଦେଇକି ଆସିଲେ ହବ ଆଉ। ହଁ।
ମୁଁ କହିଲି ପୁଅ ର ସ୍କୁଲ କେବେ ଖୋଲିବ?
ଉଁ ସତର ୟା ଅଠର। ଖୋଲିବ ବୋଧେ ଆଉ। ମୁଁ ଡାଏରୀ ବି ଦେଖିନି ଏଯାଏ କେବେ ସ୍କୁଲ ଖୋଲୁ
କହୁଛନ୍ତି ଏକୋଇଶି କୁ ପୋଷ୍ଟପୋଣ୍ଡ ହେଲା ବୋଲି।
ଏକୋଇଶି କି କଣ ଆମର ଏମତି କିଛି ତ ନୋଟିସ ଆସିନି। ଯଦି ଆଁ ଟେନ୍ଥ କ୍ଲାସ୍ ପିଲାଙ୍କୁ ଅନଲାଇନ୍ ଯଦି କରିବେ କରିବେ। କିଛି ଏନ୍ତି ଏ ବିଷୟରେ କିଛି ବର୍ତ୍ତମାନ ଆମର ମେସେଜେସ୍ ତ ଆସିନି। ଦେଖିଆ ମୁଁ ଡାଏରୀ ଡାଏରୀ ରେ ସେ ତ ହବନି। ଯଦି ଘୁଞ୍ଚେଇବ ତ ଗମେଣ୍ଟ ଡିକ୍ଲାର୍ କରିବ ନା। ଗମେଣ୍ଟ ଅନୁସାରେ ଏଟା ହବ। ଦେଖାଯାଉ କଣ ହଉଚି। ଏଇ ତ ହେଇ ଛୁଟି ହବ। ଯୋଉ ହାର ରେ ତ ଗରମ ହଉଚି ଏଇ ବର୍ଷ ଆଉ ଛୁଟି କଣ ମାସ ମାସ ବି ଛୁଟି କରିଦେଲେ ବି ବାଧିବନି। ହେଲେ ଛୁଆ ପାଠ ନପଢିକି ମୂର୍ଖ ହେଇଯିବେ ହେଇଟା ଗୋଟିଏ ହବ ଆଉ।